ବଡ଼ ଭାଇ ଜୁହାର।
ଜୁହାର ଭାଇ।
କୁହନ୍ତୁ।
କଣ କରୁଥିଲେ ଆପଣ?
ଏଇ ବଡ଼ ଭାଇ ଭଉଣୀକି ଟିକେ ନେଇକି ଯାଇଥିଲି। ଉ ହାତରେ ମେହେନ୍ଦୀ କରିବାକୁ। ହଁ କାରଣ ତାଙ୍କର କାଲି ଏ -ମେହେନ୍ଦୀ ଅଛି ତ ସେଥିପାଇଁ।
ଆଜ୍ଞା ଆଜ୍ଞା ବୁଝିଲି ବାନ୍ଧୁ ଆପଣ ମତ୍ ପୂର୍ବରୁ ଥରେ କହୁଥିଲେ ଆପଣ ଭଉଣୀ ବାହାଘର ବିଷୟରେ। ମୁଁ ଜାଣିବାକୁ ପାଇଲି ଆଜ୍ଞା। ବନ୍ଧୁ ଆପଣ ଆଜି ଜାଣିଛନ୍ତି ନା ଜାଣିନାହାନ୍ତି ଆଜି କଣ ବୋଲି।
ଆଜି ବନ୍ଧୁ ହଉଛି ଆଜିିବା ଦିନକୁ କିଏ ବା ଭୁଲି ପାରିବେ ଆଜି ହଉଛି ମହାପ୍ରଭୁ। ଅ - ଜଗନ୍ନାଥଙ୍କ ଦେବସ୍ନାନ ପୂର୍ଣ୍ଣିମା। ଏଇଭଳି ଧାନୁକୁ କଣ ଭୁଲିହବ ବନ୍ଧୁ।
ଆ ଏବଂ ତାଙ୍କର ଆଜି ଜନ୍ମଦିନ ମଧ୍ୟ ବୁଝିଲେ ବଂଧୁ।
ଆଚ୍ଛା ବନ୍ଧୁ।
ସେଥିପାଇଁ ବନ୍ଧୁ ଆଜି ସଖାଳୁ। ଚାରିଟା ଭୋରୁ ଉଠି ବୁଝିଲେ। ଭାବିଲି ଟିକେ ଜଗନ୍ନାଥଙ୍କୁ ଦର୍ଶନ କରି ପଳେଇ ଆସିବି ବୁଝିଲେ ବନ୍ଧୁ।
ଆଚ୍ଛା ବଂଧୁ।
ଆଜି ଯାଇ ଗଲା ବେଳେ ସମୟରେ। ବର୍ତ୍ତମାନ ଦେଖିଲି ଯେ ଆଜ୍ଞା ପିପିଲି ଠାରୁ ଭିଡ ଯେ ଭୟଙ୍କର ଭିଡ ବୁଝିଲେ। ମାନେ ଜମା ଯାଇ ହେଲା ନାଇଁ। ତାପରେ କଷ୍ଟ କଷ୍ଟେ ମଷ୍ଟେ ଯାଇ ମୁଁ ପହଞ୍ଚିଲି ଯାଇ - ପୁରୀ ଶ୍ରୀ ଶ୍ରୀ ମନ୍ଦିରରେ ବୁଝିଲେ। ତାପରେ ବନ୍ଧୁ ବର୍ତ୍ତମାନ ଜଗାକୁ ଦେଖିଦେଲି ଯୋଉ ବର୍ତ୍ତମାନ ଯୋଉ ଭଲ ଲାଗୁଚି ମତେ। ଆପଣଙ୍କୁ ବୁଝାଇ ପାରିବିନି ବୁଝିଲେ।
ଆଛା।
ବନ୍ଧୁ ଏତେ ଭିଡ ସେଠି ଏତେ ଭିଡ ଶହ ଶହ ଲୋକ ଆଇଚନ୍ତି। କୌଣସି ଧର୍ମ ଲୋକ ସେଠି ବାରଣ ନାହିଁ କିଛି ନାଇଁ ଜଗା ବାହାରକୁ ଆସିଛି ମାନେ ଆ ଆପଣ ବୁଝିପାରିବେ ନାହିଁ ବୁଝିଲେ ଏତେ ଭକ୍ତ ତାର ଏତେ ଚାକର ତାର। ଆପଣ ମଧ୍ୟ ସେଠି ଯାଇଥିଲେ ଆପଣ ଜାଣି ପାରିଥାନ୍ତେ ଯେ- ଲୋକଙ୍କର କିଭଳି ଭରସା କିଭଳି। ଇଚ୍ଛୁକ ଲୋକ ଇଶ୍ୱରଙ୍କ ପାଖରେ ଭେଟ କରିବା ପାଇଁ - ଆପଣ ଜାଣି ପାରିଥାନ୍ତେ ବୁଝିଲେ ବଂଧୁ ସ ଆଜି ଟିକେ ଅବଢା- ଅବଢ଼ା ଟିକେ ବଂଧୁ ଆଜି ଖାଇଚି ବହୁତ ଭଲ ଲାଗୁଛି। ଆପଣ ଅଭଡ଼ା ଖାଇଲେ ଆପଣଙ୍କୁ ଭଲ ଲାଗେ ନା ନାହିଁ ଆପ ଆପଣ ଙ୍କୁ ପଚା - କହିଲେ ଟିକେ।
ଆଚ୍ଛା ବନ୍ଧୁ ମହାପ୍ରଭୁଙ୍କର ମହାପ୍ରସାଦ।
ଆଜ୍ଞା।
କେଉଁମାନଙ୍କୁ ଯେ ନ ଖାଇଲେ ଭଲ ଲାଗିବନି ଆପଣ କୁହନ୍ତୁ ତ। ଆଚ୍ଛା ବନ୍ଧୁ ମତେ ଗୋଟେ କଥା କୁହନ୍ତୁ ଆଜି ମହାପ୍ରଭୁ ଜଗନ୍ନାଥ ଠାକୁରଙ୍କର ଦେବସ୍ନାନ ପୂର୍ଣ୍ଣିମା ବା ତାଙ୍କ ଜନ୍ମଦିନ ଅବସରରେ ଆପଣ ଆଜି କଣ ପୁରୀ ବା ବଡ ଦାଣ୍ଡକୁ ଜଗାକୁ ଭେଟିବାକୁ ଯାଇଥିଲେ କି?
ଆଜ୍ଞା ସେଇଥିପାଇଁ ତ ଆଜ୍ଞା ଯାଇଥିଲି ସଖାଳୁ ଉଠିକି ବୁଝିଲେ।
ଆଚ୍ଛା।
ଆ ବହୁତ ମନ ଥିଲା ଯେ ଯୋଗ ହଉ ନଥିଲା ବୁଝିଲେ ବଂଧୁ। ଆପଣ ତ ଜାଣି ଯିଏ ଜଗ ଜଗା ପାଖକୁ ଯିବ ବିନା ଡୋରି ଲାଗିଲେ ସେ ଯାଇପାରିବନାହିଁ ବୁଝିଲେ। କିନ୍ତୁ ଦେଖ ଆଜି ଏଭଳି ଦିନରେ ତାଙ୍କ ପାଖରେ ଡୋରି ଲାଗିଲା ଯେ ନିଜକୁ ମନ ଧନ୍ୟ ମନ ହେଇଗଲା ବୁଝିଲେ।
ଆଚ୍ଛା ବନ୍ଧୁ।
ବନ୍ଧୁ ଆପଣକୁ କହୁଥିଲି କଣ କହିଲେ
କୁହନ୍ତୁ।
ବର୍ତ୍ତମାନ ତ ଆପଣ ଜାଣିଛନ୍ତି ସବୁଆ ଡ଼େ ବର୍ତ୍ତମାନ ଭିଡ ଜୋର ହେଇଗଲାଣି କାରଣ ଏବେ ଲାଷ୍ଟ ଲାଷ୍ଟ ଲୋକ ବୁଲିବା ପାଇଁ ଯାଉଚନ୍ତି ସବୁଆଡେ। ଆଗକୁ ବର୍ଷା ଦିନ ହେଇଗଲେ ଆଉ କିଛିଟା ଲୋକ ଇଛା ଇଛୁକ ହେବେ ନାହିଁ ବୁଲାବୁଲି କରିବା ପାଇଁ ବୁଝିଲେ ବନ୍ଧୁ। ଆପଣ ମତେ ଏମିତି କିଛି ଜାଗା କୁହନ୍ତୁ ଯୋଉଠିକି ବର୍ଷା ଦିନେ ଗଲେ ଟିକେ ଭଲ ଲାଗିବ। ଏବଂ ସାଙ୍ଗସାଥି ସାଙ୍ଗରେ ଗଲେ ଟାଇମ୍ ଟା ଟିକେ ବିତାଇ ପାରିବୁ ଭଲରେ ବୁଝିଲେ।
ଆଛା ବାନ୍ଧୁ ତାହେଲେ ମୋର କଥା ଆପଣ ଶୁଣନ୍ତୁ। ଆଚ୍ଛା ବନ୍ଧୁ ମୁଁ କହୁଛି ଶୁଣନ୍ତୁ ଆପଣ।
ଆଜ୍ଞା।
ଆପଣ ବ୍ରହ୍ମପୁର ଜିଲ୍ଲାର ଅ କୋରାପୁଟ ଯେପରିକି ସେଠାରେ ବ୍ରହ୍ମପୁର ଜିଲ୍ଲାରେ ବହୁତ ଭଲ ଭଲ ସ୍ଥାନ ଅଛି। ଏବଂ ଖରା କଣ ବର୍ଷା କଣ ଶୀତ କଣ ଆପଣ ଯେବେ ବି ଯିବେ ଏ ସେ ଜାଗାର ଭରପୁର ଉ ମନଲୋଭା ଦୃଶ୍ୟ କୁ ନିଜେ ଉପଭୋଗ କରିପାରିବେ। କାରଣ ସେଇ ସବୁ ଜାଗାରେ ଦେଖନ୍ତୁ। ଅ କୋରାପୁଟରୁ କୋରାପୁଟ ଠାରେ ଆମ ଓଡିଶାର ଉଁ ସର୍ବବୃହତ୍ତମ ହିମାଳୟ ପର୍ବତ ଅଛି। ବା ପର୍ବତ ଅଛି ସେଠାରେ। ଏବଂ ମହେନ୍ଦ୍ରଗିରି ଏ ମହେନ୍ଦ୍ରଗିରି ଉ ପର୍ବତ ସେଠି ଅବସ୍ଥିତ ଅଛି। ଏଠାରେ ତାରା ତାରିଣୀ ମନ୍ଦିର ମାଙ୍କର ଅବସ୍ଥିତ। ଏବଂ ଆମର ଗୋପାଳପୁର ସମୁଦ୍ର କୂଳ ସେଠାରେ ଅବସ୍ଥିତ ସେହିପରି ବନ୍ଧୁ ଆପଣ ବ୍ରହ୍ମ ପୁର ଜିଲ୍ଲାଠାରୁ ଅଳ୍ପ କିଛି ଦୂର ଅଳ୍ପ କିଛି ଦୂରତାରେ କୋରାପୁଟ ନାମକ ଦେଓମାଳିୀ ପର୍ବତ ତ ଅବସ୍ଥିତ ଅଛି ସେଟାରେ ଯାଇକି ଆପଣ ବୁଲି ପାରିବେ।
ଧନ୍ୟବାଦ ବନ୍ଧୁ ଆପଣଙ୍କ ଉପଦେଶ ବହୁତ ଭଲ ଲାଗିଲା ବୁଝିଲେ। ମୁଁ କହିବା କଥା ବନ୍ଧୁ ବୁଝିଲେ ଆଜି ଭଳି ଦିନରେ ମୁଁ ଯାଇ ଜଗା ଦର୍ଶନ କରିଛି ବୁଝିଲେ। ଏହା ମୋର ଭାଗ୍ୟ। ଆପଣ ଇଚ୍ଛୁକ ଥିଲେ କି ଯିବା ପାଇଁ?
ବନ୍ଧୁ ମୋର ଦୁର୍ଭାଗ୍ୟ ଯେ ମୁଁ ମୋର ଭଉଣୀର ଅ ବିବାହର ବିବାହରେ ମୁଁ ଟିକେ ଦୂରକୁ ପଳେଇ ଆସିଛି ବନ୍ଧୁ ଆର ବର୍ଷ ବି ମୁଁ ଯାଇଥିଲି। ଉ ଜଗାଙ୍କ ନିକଟକୁ ଏଇ ଦେବସ୍ନାନ ପୂର୍ଣ୍ଣିମାରେ ମୋର ମନ ଅଛି ବୁନ୍ଧୁ ମୋର ଏକ ଛବି ଉଠେଇଥିଲି ସେଠାରେ ମୋର ଏବଂ ମୋର ଗ୍ରାମବାସୀର ଏକ ଭାଇ ହେବେ। ମୁଁ ତାଙ୍କ ସହିତ ବୁଲିବାକୁ ଯାଇଥିଲି ତ ବନ୍ଧୁ ବିଶ୍ୱାସ କରିବେନି ଆପଣ ଏତେ ଭିଡ ସେଠି ସତେ ଯେପରି ସେଠାରେ ଏକ ବାଲିଯାତ୍ରା ହଉଛି କି? ସେଇପରି ଭାବରେ ଲୋକ ତ ବନ୍ଧୁ ଉଁ ସେଠାରେ ମୁଁ ନିଃଶ୍ଵାସ ନବାକୁ ବି ମୋ ପାଖରେ ଟିକେ ଫାଙ୍କା ସ୍ଥାନ ନାହିଁ ଏତେ ଭିଡ଼ ବନ୍ଧୁ।
ବନ୍ଧୁ ଶୁଣନ୍ତୁ। ଆଜି ମହାପ୍ରଭୁ ପାଖକୁ ଯିବାର କାରଣ ଏକ ଆଉ ଏକ କାରଣ ଅଛି ବୁଝିଲେ ମୁଁ ଏକ ଏକ ନୂଆ ବ୍ୟବସାୟ ଆଜି ଖୋଲିଛି ମୁଁ ଏକ ଆମ ଆମ ଛକରେ ବୁଝିଲେ ଆମ ଚଣ୍ଡିଖୋଲ ଛକରେ ମୁଁ ଏକ ବାଉଁଶ ଦୋକାନ ଗୁଟେ ଖୋଲିଛି ବୁଝିଲେ।
ଆଚ୍ଛା
ବାଉଁଶ କିଣି ଆଣିକି ସେଠି ବିକୁଛି ବୁଝିଲେ। ଯାହାର ଯାହାର ବାଉଁଶ ଦରକାର କି କଣ ମାନେ ବାଉଁଶ। ଆଜିିକାଲି ତ ଜାଣିଛନ୍ତି ସବୁଆଡ଼େ ବାଉଁଶର ଆବଶ୍ୟକତା ପଡ଼ୁଛି ବୁଝିଲେ। ଯଦି ଆପଣଙ୍କର କାହାର ବାଉଁଶ ର ଆବଶ୍ୟକତା ପଡି଼ବ। ତାହେଲେ ଆପଣ ମତେ ନିଶ୍ଚୟ କହିବେ ବୁଝିଲେ ବନ୍ଧୁ।
ଆଚ୍ଛା ବନ୍ଧୁ ଆପଣ ମତେ ଗୁଟେ କଥା କୁହନ୍ତୁ ବାଉଁଶ ଦୋକ କାନ୍ ବାଉଁଶ ଦୋକାନ ତ ପ୍ରାୟତଃ ଲୋକ ମାନଙ୍କର ସବୁ କାର୍ଯ୍ୟରେ ଲାଗିବ ଆପଣ ଦେଖନ୍ତୁ କୁହନ୍ତୁ। ଆମ ଓଡିଶାରେ ପ୍ରାୟ ଅ ଯେତିକ ବି ଲୋକ ଅଛନ୍ତି ସମସ୍ତେ ଧନୀ ନୁଅନ୍ତି କାରଣ କେତେକ ଲୋକ ଅଛନ୍ତି ବି କୁଡି଼ଆ ଘରେ ମଧ୍ୟ ବାସ କରନ୍ତି। ସମସ୍ତଙ୍କ ଭାଗ୍ୟରେ ବନ୍ଧୁ ଉ କୋଠାଘର ନଥାଏ। ବୁଝିଲେ କି ବନ୍ଧୁ କିଛି ଲୋକ ଭାଗ୍ୟରେ ଛପର ଘର ବି ଅଛି ତ ବନ୍ଧୁ ସେଇ ଗରିବ ଲୋକ। ଲୋକ ମାନ କୁ ବାଉଁଶର ଅ ଦରକାର ହୁଏ ଏମିତି ବି ଧନୀ ହୁଅନ୍ତୁ କି ଗରିବ ହୁଅନ୍ତୁ ସେ ଯେ ତେ ବଡ଼ ଧନୀ ହୁଅନ୍ତୁ ତ ତାଙ୍କର ମୃତ୍ୟୁ ସମୟରେ ଛଅ ଖଣ୍ଡ ବାଉଁଶ ଦରକାର ବନ୍ଧୁ।
ବୁଝିଲି ବନ୍ଧୁ ସେଇଥିପାଇଁ ସବୁ କାରଣର ଦର୍ଶାଇ ବୁଝିଲେ ମୁଁ ଏକ ବାଉଁଶ ଦୋକାନ ଖୋଲିଲି। ଏ ଆଉ ଏକ କଥା ମୁଁ ବାଉଁଶ ମଧ୍ୟ ସୁଲଭ ମୂଲ୍ୟରେ ବିକ୍ରୟ କରୁଛି ବୁଝିଲେ ବନ୍ଧୁ।
ଆଚ୍ଛା।
ଆ ଆଉ ଆପଣ ତ ଜାଣିଥିବେ ନୂଆ ବାଉଁଶ ବିଜନେସ ଖୋଲିଛି ବୁଝିଲେ। ସେଥିପାଇଁ କମ ସୁଲଭ ମୂଲ୍ୟରେ ବିକିଲେ ହିଁ ଲୋକ ମୋ ଠାରୁ ନେବେ ବୁଝିଲେ।
ଆଚ୍ଛା ବନ୍ଧୁ।
ତ ଆପଣଙ୍କୁ କହିଦଉଛି ଶୁଣନ୍ତୁ ସିଧା ଏବଂ ସିଧା ଏବଂ ଲମ୍ବା ବାଉଁଶର ମୂଲ୍ୟ ଏକ ଶହ କୋଡିଏ ଟଙ୍କା ବୁଝିଲେ ଏବଂ ଟି ଟିକେ ବଙ୍କା ବାଉଁଶର ମୂଲ୍ୟ ରଖିଛି ଶହେ ଟଙ୍କା ବୁଝିଲେ ବନ୍ଧୁ ଆଉ ଛୋଟ ବାଉଁଶ ର ମୂଲ୍ୟ ନବେ ଟଙ୍କା ରଖିଚି। ଯଦି ଆପଣଙ୍କୁ କିଏ ପଚାରନ୍ତି ଆପ ଆପଣଙ୍କ ବନ୍ଧୁ ବାଉଁଶର କଣ କଣ ସବୁ ଟଙ୍କା ରଖିଛନ୍ତି ବୁଝିଲେ।
ଆଛା।
ଆପଣ ତାଙ୍କୁ ଏଇଭଳି ଭାବରେ ବୁଝେଇଦେବେ ବୁଝିଲେ ବନ୍ଧୁ।
ଆଚ୍ଛା ନିହାତି ବନ୍ଧୁ ମୁଁ ବୁଝେଇଦେବି ଆପଣ ବି ଯୋଉ ଉଁ ବାଉଁଶ ର ମୂଲ୍ୟ ରଖିଛନ୍ତି ଉଁ ଲୋକମାନୋନ ଖୁସି ଖୁସିରେ ଆପଣଙ୍କ ବାଉଁଶ କୁ କିଣି ନେବେ କାରଣ ଏତେ କମ ଟଙ୍କାରେ ବା ଏତେ କମ ମୂଲ୍ୟରେ କୌଣସି ବି ଏତେ ବାଉଁଶ ବିକିବେ ନାହିଁ ବୁଝିଲେ କି ବନ୍ଧୁ।
ଶୁଣନ୍ତୁ ମୁଁ ପ୍ରଥମ ରେ ବ୍ୟବସାୟ ମାନେ ଆରମ୍ଭ କରିଛି ମାନେ ବୁଝିଲେ ବର୍ତ୍ତମାନ କମ ଲାଭ କରି ଲ ଲୋକଙ୍କୁ ମୋ ଆଡକୁ ଆକର୍ଷଣ କରିବାକୁ ଚାହୁଁଛି ବୁଝିଲେ।
ଆଛା।
ମାନେ ଗୋଟେ ସମୟରେ ଲାଭ ମଧ୍ୟ ନହେଲେ ଚଳିବ ହେଲେ ଲୋକ ଫେରିକି ନଯିବା ଦରକାର।
ଆଚ୍ଛା ବନ୍ଧୁ ଏଇଟା ହଉଛି ଏଇଟା ହଉଛି ବନ୍ଧୁ ଏକ ବେପାରୀର ପରିଚୟ କାରଣ ଦେଖନ୍ତୁ ବନ୍ଧୁ ପ୍ରଥମେ ପ୍ରଥମେ ଲୋକଙ୍କୁ ଆକର୍ଷିତ କରିବା ଏବଂ କମ୍ ଦରରେ ତାଙ୍କୁ ଜିନିଷ ବିକ୍ରୟ କରିବା। ଏବଂ ତାପରେ ଆସ୍ତେ ଆସ୍ତେ ଯେତେବେଳେ ଲୋକଙ୍କର ବିଶ୍ୱାସ ଏବଂ ଭରସା ଆପଣଙ୍କ ଉପରେ ହେଇଯିବ ତ ବନ୍ଧୁ ସେତେବେଳେ ଆପଣଙ୍କର ହଁ ବିକ୍ରୟ ସଂଖ୍ୟା ବଢେଇ ଚାଲିବେ ତ ଲୋକ ସେତେବେଳେ ଆଖି ବୁଝିକି ଆପଣଙ୍କର ଅ ଜିନିଷକୁୁ ଖୁସି ଖୁସିରେ ନେଇଯିବେ ବା ଗ୍ରହଣ କରିବେ।
ସେ ବନ୍ଧୁ ଆଜି ଭଳି ଦିନରେ ବ୍ୟବସାୟ ଖୋଲିଛି ବୋଲି ଆଜି ସକାଳୁ ବନ୍ଧୁ ମୋର କେତେ କହ ଆପଣଙ୍କୁ ସତ କଥା କହୁଛି ପାଞ୍ଚ ହଜାର ଛଅଶହ ଟଙ୍କା ର ବାଉଁଶ ବିକ୍ରୟ ହୋଇଛି ବୁଝିଲେ।
ଆଚ୍ଛା।
ଯାହା ଫଳରେ ମନ ମୋର ବହୁତ ଆନନ୍ଦିତ ଅଛି ବୁଝିଲେ ବନ୍ଧୁ।
ଆଚ୍ଛା।
ଘରେ ମଧ୍ୟ ବହୁତ ଖୁସି ଅଛନ୍ତି କାରଣ ନୂଆ ବ୍ୟବସାୟରେ ଏତେ ଲଗା ପ୍ରଥମ ଦିନ ବେପାର ହୁଏନି ଆପଣ ବି ଜାଣିଛନ୍ତି।
ଆଛା।
କାଲି ମଧ୍ୟ ଏଇଭଳି ବେପାର ହଉ, ଆ ଆଗାମୀ ଦିନରେ ମଧ୍ୟ ଏଭଳି ବେପାର ହଉ, ଆପଣଙ୍କ ଠାରୁ ଆଶୀର୍ବାଦ ଚାହୁଁଚି। ମହାପ୍ରଭୁଙ୍କ ଠାରୁ ଆଶୀର୍ବାଦ ଚାହୁଁଚି।
ନିହାତି ବନ୍ଧୁ। ଆଉ ବର୍ତ୍ତମାନ ମୁଁ ମୋର ଭଉଣୀ କି ଏକ ସ୍ଥାନରେ ଛାଡିକି ଆସିଚି। ତ ମୋର ଭଉଣୀ ମତେ ମତେ ଯୋଗାଯୋଗ କଲେଣି, ମୁଁ ବର୍ତ୍ତମାନ ଯାଉଚି ମୋର ଭଉଣୀକୁ ଆଣିବା ପାଇଁ ତ ବନ୍ଧୁ, ଏତିକି ସମୟ ପାଇଁ ମତେ ବିଦାୟ ଦିଅନ୍ତୁ। ହଁ, ପରେ କେବେ ବନ୍ଧୁ ମୁଁ ଆପଣଙ୍କ ସହିତ ଯୋଗାଯୋଗ କରୁଚି।
ଆଜ୍ଞା ବନ୍ଧୁ, ଶୁଭରାତ୍ରି ଆଜ୍ଞା, ଟିକେ ରୁହ ବନ୍ଧୁ ମୁଁ କାଟୁଚି।